ହାଲୋ।
ହାଲୋ।
ହଁ।
କଣ କରୁଚୁ?
ଛୁଆ ଏବେ ତ ସ୍କୁଲ ଗଲେ ଏବେ ମୁଠେ ଖାଇକି ଏ ବସିଛି ଆଉ।
ଅ ହଁ ଆଉ ଛୁଆ ମାନେ କେତେ ତେବେଳେ ଆସିବେ?
ଛୁଆ ମାନେ ଯାଇକି ଚାରିଟାରେ ଆସିବେ। ଆଉ ଟିଫିନ ନେଇକି ଯାଇଛନ୍ତି ହେଠି ଖାଇବେ ଆଉ। ଗୋଟା କେରେ ଆଉ।
ହୁଁ କଣ କରିଥିଲୁ?
ଆ ପୁଅ ସ୍କୁଲ୍ ନେଲା ପରଟା କରିଥିଲି ଆଉ ଆଳୁ ଭାଜିଥିଲି। ଆଉ ମିଲମି-ମିଲିମିକର ତ ତରକାରୀ ଟିକେ କରିଥିଲି କଷି ଦେଇଥିଲି ଯେ ତାକୁ ଟିଫିନରେ ପୁରେଇକି ଦେଲି ଆଉ।
ଓହୋ ଆଉ ତମ ଆଡେ ଧାନ ଦୁନି କାମ ହେଲାଣି? ଣି?
ହଁ ଏ ଯୋଉ ଆମର କଣ କହିଲ ତଳି ବୁଣି ଦିଆ ହେଇଥିଲା ବିଲରେ
ହଁ।
ହଁ ବୁଣା ଯାଏ ଟିକେ ଟିକେ ଗଜା ହେଇ ଆସିଲାଣି ଆଉ।
ଓହୋ ଆଉ ତମର ଧାନ ନ ଧାନ ଯେତେବେଳୁ ଅମଳ କର କଣ ସେଥିରୁ କରୁ?
ଆମର ଯୋଉ ଧାନ ଅମଳ ହେଲେ ଯାହାହେଲେ ବି ବର୍ଷକ ପାଇଁ ପୁଣି ଚାଉଳ କରାଯିବ ନା ନାହିଁ।
ହଁ।
ତାପରେ ଆଉ ଓ ବର୍ଷକ ପାଇଁ ଯାହା ଚାଉଳ ରଖିକି। ତାପରେ ଆମେ ଧାନ ବି ବିକ୍ରି କରିଦବ ଆଉ। ଆଉ ଯଦି ଧାନ ଧାନ ଟିକେ ନ କଲେ ପୁଣି ଆମର ବର୍ଷ ସାରା ଚାଉଳ କଣ ଖାଇବ ଆଉ କେତେ ତମେ ଚାଉଳ ଅରା କିଣିବ? ମାର୍କେଟରୁ।
ହଁ ଆଉ ଅରୁଆ ଚାଉଳ ଟା କେମିତି? କରୁ?
ହଁ ଅରୁଆ ଚାଉଳ ପାଇଁ ମୁଁ ଦି ବସ୍ତା ଧାନ ରଖିଦିଏ। ତାକୁ ଖରାରେ ଦି ତିନି ଖରା ତାକୁ ଇଏ କରିକି ଖରାରେ ପକେଇ ସାରିଲା ପରେ ତାକୁ କାକର ଦି ତିନିଟା ଖୋଇସାରିଲା ପରେ ତାପ ତାକୁ ଆଉ।
ଓହୋ।
ଆଉ ଶଶୁରଙ୍କୁ ଦେଇଦିଏ ପୁଅ ଅଛି ଯାଆନ୍ତି ପେଶେଇ ଦେଇକି ଆସନ୍ତି ଆଉ।
ଓହୋ ଆଉ ଉସୁନା ଧାନ ଟା ଜାଣିନଥିବୁ। ନା ଜାଣିଛୁ।
ଉଷୁନା ଧାନ ମୁଁ ତ ଏଇ ସିଝେଇନି। ଏକାଥରେ ଦେଇଦିଏ ବଇଲର ରେ ଦେଇଦିଏ। ସେଠୁ ଆଣୁ ହାରି ଆଉ ଆମର ଏଇଠି ସୁବିଧା। ଆମର ଏମିତି ଆଟୁ ଆଗ କାଳରେ ଥିଲା ବୋଲି ଆଉ ଏବେ ତ ଆଉ ଆଟୁ ନାହିଁ ନା। ନହେଲେ ତାଟୁରେ ଧାନ ଘାଣ୍ଟି ଦେଲେ ବି ହଉଥିଲା।
ହଁ। ଆଉ ମୁଁ ତ ଧାନ ସିଝାଏ ମୁଁ ଟିକେ ସେଇ ବଇଲର ଚାଉଳ ଖାଏନି ତ ସେଥିପାଇଁ ମୋର ନିଜେ ଘରେ ସିଝାଏ। ଆଉ ସେ ଯାଇକି ଚାଉଳ କରିକି ତାପରେ ପେଶାଉ ଧାନକୁ ପେଷେଇକି ଚାଉଳ କରିକି ତାକୁ ପାଛୁଡିକି ଥଉ ଆଉ।
ଓହୋ ତମେ ଯୋଉ ଉଷୁନା ଟା କଣ କେମିତି ତାକୁ କର?
ହଁ ଏ ଧାନ କୁ ଯୋଉ ଟିକେ ଆମର ଖରାରେ ପାଗ ହୁଏ ଏବେ ତ ନାଇଁ ଆଉ ଫାଷ୍ଟ ତାକୁ କୁ ଟିକେ ଭିଜେଇ ଦିଏ ବଡ ବଡ ହାଣ୍ଡି ସବୁ ଥାଏ ବଡ ବଡ ଡ୍ରମ୍। ସେଥିରେ ଧାନ କ ସବୁ ଭିଜେଇ ଦଉ ସେ ଟିକେ ପରିଷ୍କାର ହବା ପାଇଁ। ଆଉ ତାକୁ ଭିଜେଇ ଦଉ ତାପରେ ସିଝେଇକି ତାକୁ ବ ଉଁ ବସେଇଲା ବେଳେ ତାକୁ ଛାଣିକି ତାପରେ। ହାଣ୍ଡିରେ ସିଝଉ ହାଣ୍ଡିରେ ଆମେ ହା ଏ ଧାନ ଦେଲେ ତିନି ଉଁ ହାଣ୍ଡି ଉଁ ଜଣ ଧାନ ଟା ଦେଲୁ ଧାନ ଉପରକୁ ଯେମିତି ପାଣି ଟା ରହିବ ସେମିତି ସେଇ ହିସାବରେ ପାଣି ଟା ଦଉ। ତାପରେ ଘୋଡ଼େଇ ଦଉ ଘୋଡେଇ ଦେଲା ପରେ ଧାନ ଟା ଜାଳି ଦେ ଲେ ଏ ତାପରେ ଧାନ ଟା ବାମ୍ପ ଆସେ ପୁରା ଯେତେବେଳେ ବାମ୍ଫ ଆସିବ। ତାକୁ ଉଁ। କାଢିକି ଏ ସେ ଘୋଡଟି କାଢିକି ତାକୁ ତଳ ଟାକୁ ଓପର କଥା ହବୁ। ଉପର ଟାକୁ ତଳକୁ ଦଉ ନଉଟେଇ ଦଉ ନଉଟେଇ ଦଉ ତାପ ଏ ହଁ ସେଟା ଫେରେ ଗଡେଇଦେବୁ ଫେରେ ଗଡେଇ ଦେଲେ ବାମ୍ଫଟା ଆସେ ବାମ୍ପ ଆସିଲେ ଧା ଧାନ ଗୁଡା ଫାଟେ ଫାଟିଲେ ତମେ ଜାଣିବ ଯେ। ଧାନ ଟା ସିଝିଲା ତାପରେ ସିଏ ଉପର ତଳ ତ ହେଇଯାଇଥାଏ ସିଏ ସିଝି ଥାଏ ସିଝିଥାଏ ତାପରେ ତାକୁ କାଢି ଦଉ କାଢି ଦଉ ଏମିତି ଦିନକୁ ପାଞ୍ଚ ସାତ ଡେକଚି ବସେଇ ଦଉ। ତାପରେ ତାକୁ ଛାତ ଉପରକୁ ନେଇକି ଶୁଖେଇ ଦଉ ଛାତ ଉପରେ ଶୁଖେଇକି। ତାକୁ ଥରକୁ ଥର। ଅ ପନ୍ଦର ମିଣ୍ଟିରେ କୋଡିଏ ମିଣ୍ଟିରେ ଏ ଥରେ ନେଖା ଯାଇକି ଖାଲି ଘୋଡ କୁଡେଇକି ଘାଣ୍ଟୁ ଆଉ ଘାଣ୍ଟି ଦି ଦିନି ତିନି ଦିନି ଘାଣ୍ଟିଲା ପରେ ସେ ପୁରା ଯେତେବେଳେ ଶୁଖିଯାଏ ପୁରା। ଉଁ। ଯଉ ଶୁଖିଗଲା ପରେ ତଳକୁ ଆଣୁ ହେରି ତଳକୁ ଆଣିକି ତାକୁ ବସ୍ତାରେ ରଖିଦଉ ଆଉ। ବସ୍ତାରେ ରଖିଦଉ ତାପ ରେ ସବୁ ସିଝେଇ ସାରିଲା ପରେ ତାକୁ ନେଇକି ପେଷାଉ ଆଉ। ପେସେଇକି ଆଣୁ।
ତମକୁ ତାହେଲେ ବଏଲର ଚାଉଳ ଭଲ ଲାଗେନି ନାଇ? ତ ଏମିତି ସିଝେଇଲେ ଉଁ।
ବ୍ରଏଲର ଟା କଣ କି? ବ୍ରଏଲର ଟା ହେଲା। ଅ ସେଟା ଟିକେ ସେଇ ପାଣିରେ ସେଇ ପାଣିରେ ପକେଇ ଦିଅନ୍ତି ତ ସେମାନେ ଏତେ ପାଣି କୋଉଠୁ? କୁ ଆଣିବେ ସେ ସେଇ ପାଣିରେ ସେଇ ପାଣିରେ ପକେଇ ଦିଅନ୍ତି। ସେଥିପାଇଁ ଉଁ ଉଁ ଯୋଉ ଉଁ ବା ଜା ଚାଉଳଟା ଟିକେ ବାସ୍ନା ଆସେ ଆଉ। ବାସନା ଆସିଲେ ବୋଲି ଆମକୁ ଟିକେ ଭଲ ଲାଗେନି ସେଥିପାଇଁ ଆମେ ଆମର ପୁରା। ଉଁ ଭଲ ପାଣିରେ ତାକୁ ସିଝେଇକି କରୁ ଆମ ଚାଉଳ ଟିକେ ବାସ୍ନା ଭଲ ଲାଗେ ଭାତ ଖାଇବାକୁ ସେଥିପାଇଁ ଆମେ ବ କରୁ ଆଉ।
ଆଉ ତମ ଘର ଚାଉଳ ଟା ବହୁତ ଭଲ ଲାଗେ ଆଉ ଏମିତି କରିକି ଖାଉଛ ମାନେ ବହୁତ ଭଲ ଲାଗୁଥିବ ଆଉ।
ହଁ।
ତାହେଲେ ମୁଁ ତ ସେମିତି ବଏଲର ମତେ ବି ସେମିତି ଭଲ ଲାଗୁନି ମୁଁ ତ ଭାବୁଛି ସେମିତି ଦେଖି ଦେଖିଆ ତମ ଭଳିଆ ସେମିତି ସିଝେଇକି ଦେଖି ଚାଉଳ ନହେଲେ କରିବା ଆଉ।
ହଁ ହଁ ଥରେ ଥରେ ତୁ ଆସେ ହେରି ଏଇଠି ଟିକେ ଦେଖିଦବୁ। ଦେଖିଦେଇକି ଯା ଯିବୁ ତାପରେ ତୋର ସେମିତି କରିକି କରିବୁ ଆଉ।
ହଁ ତମର ବର୍ଷ ସାରା। ପାଇଁ ରଖିଦିଅ ସିଝେଇକି ଯୋଉ ଘର
ହଁ ବର୍ଷ ଫେରେ ସେ ଧାନ ହେଲା ବେଳୁକୁ। ଏଇ ଚାଉଳ ସରିବ ଏ ଫେରେ ସେ ଧାନକୁ ବସେଇ ଦଉ ଆଉ। ଉଁ ନୂଆ ଅରୁଆ ଚାଉଳ କରୁ ଉଷୁନା ଚାଉଳ କରୁ ସବୁ ଫେର ନୂଆ କରୁ ଆଉ।
ଆଉ ଯାହା ଧାନ ରହିଲା ସବୁ ଡିକ୍ରି କରିଦେ
ହଁ ହଁ ତାକୁ ବିକ୍ରି କରିଦୋଉ ଆଉ।
ଆଉ ଏବେ ତାହେଲେ ତମର ତଳି ପକେଇବ ଇଏ ଏକ ବୁଣି ସାରିବଣି ଧାନ?
ହଁ ଆମର ଏବେ ବର୍ଷା ତ ଲଘୁଚାପ ହେଇଛି ଯେ ପା ପାଣି ବୋହୁତ ବୋହୁତ ଆଉଚି ଆଉ ସେଇଥିରେ ଵି ସମସ୍ତେ ଚାଷ କରିକି ଉଁ ଯୋଉ ତଳି ପକଉଛନ୍ତି ଏଇନା ଧାନ ସବୁ ଉଁ ମ୍ ତାଳି ପଡୁଛି।
ଅହ।
ହଁ।
କେତେ ତମର ତଳି ପକୋଉଛ ତଥାପି?
ଆମର ଦି ବସ୍ତା ଖଣ୍ଡେ ତଳି ପଡ଼େ ଆଉ।
ଉଁ ହୁଁ। କଣ ସାର ଦିଅନ୍ତି ନା ନା ସାର ଦିଅନ୍ତି ନି?
ପ୍ରଥମେ ଆଗେ ତ ଯେତେବେଳୁ ତଳି ନ ପଡିଥାଏ ସେତେବେଳୁ ଉଁ ଖତ ଦିଆ ହେଇ ଥାଏ। ଟ୍ରାକ୍ଟର ରେ ସବୁ ଖତ ଯାଏ ଖତ ଦିଆ ହେଇଥାଏ। ତାପରେ ଉଁ ଉଁ ଏବେ ଅର ଗୁରୁ ତଳି ପଡିଲା ତଳି ହେଇ ଆସିଲା ବେଳକୁ ସାର ଦିଅନ୍ତି। ସେ ଫେରେ ଧାନ ରୋଇ ରୁଆ ସାରିଲା ପରେ ଧାନ ପରେ ବଞ୍ଚିକି ବଡ଼ ବଡ଼ ହେଲା ବେଳକୁ ବି ଫେରେ ସାର ଦେବେ ଦି ଥର ନାଖେ ସାର ଦିଅନ୍ତି ଆଉ। ତାପରେ କଟା ହୁଏ ଆଉ ଏବେ ତ ମେସିନ୍ ଆଉ ତ ଏ ହାତ କଟା ନା ହୁଁ ମୁଲିଆମାନେ ବି ଆଉ କାଟୁନାଁହାନ୍ତି ଏବେ ତ ମେସିନ୍ ବାହାରିଲାଣି। ଯେ ଧାନ ତ କାଟି ଦୋଉଛନ୍ତି ସେଇଥିରେ ତାପରେ ଉଡ଼ା ହେଇକି ଆସୁଚି ଖାଲି ତମେ ସୁ ଖେଇକି ଘରେ ରଖିବ।
ଓହୋ ଆଉ ନଡା କରୁନାହାନ୍ତି?
ହଁ ଏମତି ଅଳ୍ପ ନଡା କିଏ କେମତି କାମ ଟିକେ କରୁଛନ୍ତି। ନଡା ଆଜି କାଲି ତ ଆଉ ଘର ଛାଣି କରୁନାହାନ୍ତି ଖାଲି ଯୋଉ ଗ ଗରମ ଯେଉଁ ଖରାଦିନେ ବେଶୀ ଗରମ ହୋଉଛି ତ ସେଥିପାଇଁ କରୁଛନ୍ତି। ଖାଲି ଏ ଯେଉଁ ଛାତ ଉପରେ ଟିକେ ଥଣ୍ଡା ଲାଗିବା ପାଇଁ ସେ ନଡ଼ା କରୁଛନ୍ତି କିଏ କେମିତି ଅଳ୍ପ ଲୋକ କରୁଛନ୍ତି ଆଉ। ଆଉ ତମର ସବୁ ହେଟି କେମିତି କଣ କରୁଛ?
ଇଆଡେ ବି ସେମିତି ସେଇ ଆଜିିକାଲି ତ ଆଉ ହାତ କଟା ବି ସେମିତି ନାହିଁ। ନହେଲେ ତ ମୂଲେ ସବୁ କାଟନ୍ତି ଆଉ ଏବେ ତ ମେସିନ୍ ବାହାରି ପଡ଼ିଲାଣି ଯେ ଆଉ ତମର ହାତ ବି ଲାଗୁନି କିଛି ନାହିଁ ସିଏ ତ ଏଣିକି ତ ଏଣିକି ଘରେ ଓଜାଡି ଦୋଉଛନ୍ତି ଆଉ ମେସିନ୍ କାଟିଲା ଟା ଆଣି ଘରେ ଓଜାଡ଼ି ଲେ ଆଉ ଆଉ ଯାହା ଯେମିତି ଗୁହାଳ ଅଛି ତ ତାକୁ ଛାଣି କରିବା ପାଇଁ ଯାହାହେଲେ ଆମର ନଡା ଦିଟା ଦରକାର। ଆମର ନଡା ଇଏ ମ ମଣିଷ ଦ୍ୱାର ଟିକେ କାଟି ଦୋଉଛୁ ଆଉ ଯାହା ରହିଲା ମେସିନ ଦ୍ଵାରା କାଟିକି ଆମର କରୁ ହୁଁ।
ଓହୋ ହଁ। ଆମର ତ ସେମିତି କରାହୋଉଛି। ଆଉ ଆମର ଟିକେ ଗୁହାଳରେ ଆଜବେଷ୍ଟେ ଟା ଛାଣି କରିଦେଇ ଦୋଉଛନ ଆଉ ସେଥି ପାଇଁ ଆଉ ବେଶୀ କିଛି ନଡା ଦରକାର ହୋଉନି। ଆଉ ଖାଲି ଯାହା ଟିକେ ଛାତରେ ପକେଇବାକୁ ନଡା ଦିଟା କଟା ହଉଚି ସେ ନଡା ଦିଟା ଛାତରେ ପ ବୋଲି କି।
ଅ ହଁ ହଁ ହ। ହ ଛାତ ତାତି ଯାଉଥିବ ଖରାଦିନେ ଆଉ। ନଡ଼ା ଟା ପକେଇବା ନିହାତି ଦରକାର ଆଉ
ସେଇଥିପାଇଁ ଛାତ ଏ ବର୍ଷ ଟିକେ ବେଶୀ ଖରା ପ୍ରବଳ ଖରା ହେଲା ଲା ଠୁ ଆଉ ରହି ହଉନି ବସି ହଉନି କି ଉଠି ହଉନି ତାକୁ ନଡା ଟିକେ ନ ପକେଇଲେ ଲେ ତମେ ଆଉ ସମାଳି ପାରିବନି ସେଥିପାଇଁ ଭାବିଚୁ ବି ଏ ବର୍ଷ ବି ଆମର ଟିକେ କଚଡ଼ା ଆଁ ଯୋଉ ଗୋଟା କଟା ହବ ସେଇ କଚଡ଼ା କାଟିଲେ ସେଇ ଛାତ ଉପରେ ପକେଇବୁ ଏଇଆ ଭାବିଚି ଆଉ।
ହଉ ଯାହା ହଉ ତମଠୁ ଟିକେ ଶିଖିଲୁ ଆମେ ଆମେ ବି ସେମିତି ଘର ତାତି ଯାଉଚି ଯେ ଆମେ ଏମତି ତା ଉପରେ ପକେଇବୁ ଆଉ ହଉ।
ହଉ। ହଉ ମୁଁ ରହୁଚି ଆଉ ଟିକେ ବଳୁ କାମ ସାରିଲେ କରିବି ଫୋନ ଆଉ।
ହଁ ହଁ ହଁ।